ହଁ। ହାଲୋ।
ହଁ।
ଆଉ କଣ କରୁଛୁ?
ଏଠି ବଇଥିଲି।
ହୁଁ ହୁଁ ଆଉ ରଜ। ରଜ ପାଇଁ ସବୁ ସଇଲା ସପିଙ୍ଗ ସଇଲା।
ସଇଲାଣି। କାଲ କାଲି ରଜକୁ ଅପେକ୍ଷା କରିକି ବଇଛି ଏଠି।
ଉୁଁ ଆଉ ଘରେ ସବୁ ପିଠା ପିଠା କରିସାରିଲେଣି।
ସବୁ ଏଇଖୁଣା ପ୍ରସ୍ତୁତ ହଉଚି କାଲି ସକାଳୁ ତିଆରି ହବ ଆଉ।
ହ ଆଚ୍ଛା। ଆଉ କଣ କହୁଥିଲି କି ତତେ କ୍ରିକେଟ ଖେଳ ଭଲ ଲାଗେ ନା। ହ
ହଁ।
ହଁ କହିଲୁ ଟିକେ ମତେ କ୍ରିକେଟ ଖେଳ ବିଷୟରେ।
ମାନେ କଣ ବୁଝେଇ ଦେମି।
ହଁ ଟିକେ ବୁଝେଇଲୁ।
କ୍ରିକେଟ ଖେଳ ହେଲା। ଗୋଟେ ଟିମ ରେ ରହିବେ ଏଗାର ଜଣ।
ହୁଁ।
ଏଗାର ଜଣ ତାପରେ। ଖେଳିବାକୁ ଯିବେ ଦି ଜଣ ଓ ଜଣେ ଓପନିଂ ଜଣେ ନନଷ୍ଟ୍ରାଇକ୍।
ହୁଁ ହୁଁ।
ନଷ୍ଟ୍ରାଇକ୍। ତାପରେ ତିନିଟା ଷ୍ଟମ୍ପ ରହିବ। ୱାଇ ୱାଇଡ ହେନେ ୱାଇଡ ହେନେ ଗୋଟେ ରନ୍ ପାଇବୁ। ନୋ ବଲ୍ ହେନେ ଆଉ ଗୋଟେ ରନ୍ ପାଇବୁ। ଏମତି ସବୁ ଅଛି ଆରିଏନେ ଚାରି ରନ୍ ପାଇବୁ। ଛକା ହେନେ ଛ ପାଇବୁ।
ରେ ହଁ ହଁ। ଉଁ ଆମର ଗୋଟେ ଅଛି ତ ଗ୍ରୁପ କ୍ରିକେଟ ଟିମ୍ ଅଛି ଗୋଟେ କ୍ରିକେଟ ଖେଳ ହବ ଗାର୍ଲସ ମାନଙ୍କର ସବୁ ଝିଆ ମାନେ ପାର୍ଟିସିପେଟ କରିବେ। ସେଇଆ ପଚାରୁଥିଲି ଟିକେ କ୍ରିକେଟ ଖେଳ ବିଷୟରେ ଆଉ।
ଓ। ମାନ
ମତେ କ୍ରିକେଟ ଆସେ କି। ନା ମତେ ତ କ୍ରିକେଟ ଖେଳ ବିଷୟରେ କିଛି ଜଣା ନାହିଁ, ଖାଲି ଟିକେ ପଚାରିକି ବୁଝିବା କଥା। ଜାଣିଆ କଥା ଆଉ।
ହଉ।
କାଲି ତ ରଜ କାଲି ଆଉ ଫ୍ରି ହେଇପାରିବିନି। ଆଜି ଟିକେ ମୁଁ କହିଲି ଟିକେ ବୁଝିଦିଏ ତାପରେ ଟିକେ କଥା ହବାର ଥିଲା ଏଥିରେ। ହଁ ସେଇଥ ପାଇଁ ଟିକେ କଲ କଲି ଆଉ। ଆଉ ତୁ କିଛି ବିଜନେସ ପ୍ଲାନିଙ୍ଗ କରୁନୁ ତୁ କୋଉଠି ରହିବୁ? ଦୋକାନ ଫୋକାନ କଣ ରହିବୁ କି? ଏକ୍ସଟ୍ରା କିଛି ପ୍ଲାନିଙ୍ଗ କଁ କରଲୁଣି ନା?
କରିଆ ଦେଖିଆ ଗୋଟେ କ ବିଜନେସ୍।
ମୁଁ କହୁଥିଲି ଯୋଉ ମୋବାଇଲର ବିଜନେସ ଟା କରୁନୁ। ତୁ ଇନଭେଷ୍ଟ କରିବୁ ଫାଷ୍ଟ ପ୍ରଥମ କିଛି ଦବୁ ପଇସା ଉଁ ଆସ ତାପରେ ମାନେ ଛୋଟ କରିକି ରିପ୍ୟାରିଙ୍ଗ ଯୋଉଟା ହଉ ସବୁ ସଜଡା ସଜଡି କରିବା ପାଇଁ ସେଇଟା କରିବୁ ଶିକିବୁ ଫାଷ୍ଟେ। ଶିଖିକି ତାପରେ କରିବୁ ଆଉ। ହ୍ୟାଲୋ। ରିପ୍ୟାରିଂ କରିବୁ ଶିଖିକି କିଛି କରିବୁ ମାନେ ଛୋଟ ଦୋକାନଟେ ଦେଲେ ବି ଭଲ ହବ। ପାର୍ଟନର ହେଲେ ବି ଆହୁରି ଭଲ ହବ। ସାଙ୍ଗ ହେଇକି ଦିଟା ପାର୍ଟନର ପୁରା ମିଶିକି କରିବ ଦି ଅଳ୍ପ ଅଳ୍ପ ୟ ପଇସା ଇନଭେଷ୍ଟ କରିକି କରିବ ଯଦି ତାହେଲେ ଛୋଟ ଦୋକାନଟା ତୁ ଆଗ ଶିଖି, ଶିଖି ସାରିଲା ପରେ କହିବୁ ଆମର ଏଠି ଚିହ୍ନା ଅଛନ୍ତି। ମୁଁ କହିବି ନହେଲେ ଙ୍କୁ ଆଉ।
ଓ।
ସେଇଟା କରିଦେଲେ ଆକଚୁଆଲି ଭଲ ତୁ ଲାଇଫ ଟାଇମ ପାଇଁ ଭଲ ଜୀବନରେ କିଛି କରିବାକୁ ପଡିବ ନା।
ହୁଁ।
ତାପରେ ବି କହିବାକୁ ଗଲେ ସବ
ହଁ।
ତାପରେ ବି କହିବାକୁ ଗଲେ କିଛି କିଛି ଟାଇମ ଦବା ପାଇଁ ପଡିବ, ଏ ସବୁ ଶିଖିବା ପାଇଁ। ଶିଖିକି କିଛି ବୁଝିବା ପାଇଁ। ଟାଇମ କିଛି ଦବା ପାଇଁ ପଡିବ।
ହୁ। ଆଉ ତୁ ଡ୍ରେସ ପତ୍ର କିଣି ସାରିଲୁଣି ନା?
ହଁ ଅଁ। ହଇ। ମୁଁ କାଟି ଦେଲି ଟିକେ କଥା ହେଲାଣି କର ହଁ ଅଁ ହ୍ୟାଲୋ।
ହଁ।
ଆଉ ଆଉ କଣ କହୁନୁ?
କଣ କହିବି କାଲି ବୁଲାବୁଲି କୁଆଡେ ଯିବୁ।
କାଲି ତ ବହୁତ କିଛି ପ୍ଲାନିଂ ଅଛି ଆଉ ଦେଖିବା କଣ ହଉଚି। କୋଉଥିରେ କଣ ସବୁ କାମ ହଉଚି।
କଁଟିଏ କଣ୍ଟେ।
େ ଦେଖିବା କୋଉଥିରେ କଣ ସବୁ କାମ ହଉଛି କଣ ପ୍ଲାନିଂ ସବୁ ହବ କଣ ସବୁ। ଯୋଜନା ହେଇଛି ତ ଯା ଏତେ ବେଶୀ କିଛି ନାହିଁ କାଲି ପାଗ ଦେଖିକି ପାଗଟା କୋଉ ଭଳିଆ ରହୁଛି। ଖରା ହଉଚି କି ନରମ ପାଗ ପାଗଟା ନରମ ଟିକେ ରହିଲେ ଭଲ ଲାଗିବ ବୁଲିବା ପାଇଁ। ଆଉ ଖେଳବି ଅଛି ଆମର କ୍ରିକେଟ ଖେଳ ଅଛି ସେ ଖେଳ ସବୁ ଅଛି ଖେଳିବାକୁ ପଡିବ। ଆଉ ସେଇଥିପାଇଁ ଟିକେ ଏ ଟିକେ ବେଶି ଇଏ ଲାଗୁଛି ଆଉ।
ହ
ହଁଅଁ ଆଉ। ଆଉ କଣ କହୁଚୁ?
ମା ଆ
ତୋର ଡ୍ରେସ ସାର୍ଟ ପ୍ୟାଣ୍ଟ ଆଣିଲୁନି ତ?
ହଁ।
ଆଉ ତମ ଝିଅର?
ହଁ।
ହଁ। ହଉ ଆଉ ସବୁ ସମସ୍ତେ ଘରେ କଣ କରୁଛନ୍ତି?
ସେଇ ପିଠାପଣା ସବୁ କରୁଛନ୍ତି ରେଡି କରିଛନ୍ତି କାଲି ସକାଳକୁ।
ଆଚ୍ଛା।
ହ
ହଉ। ଆଉ କି ପିଠା ହଉଛି ଘରେ? ଘରେ କଣ ପିଠା କରୁଚ?
ପିଠା କଣ ହବ ମୁଁ ଜାଣିନି କିନ୍ତୁ ଚୁନାଫୁନା ରେଡି କଲେଣି।
ହଁ ଓହୋ ହଁ ପୋଡପିଠା ରଜରେ ତ ପୋଡପିଠା ଭଲ ଆଉ।
ହୁଁ।
ବ ଆଉ କାକେରା ପିଠା ଘି ପିଠା ଏସବୁ ହଉଛି ନା?
କେଜାଣି କଣ ହବ ମୁଁ କଣ ଜାଣିଛି କାଲିକି ଆ
ଆଉ ସକାଳ ଜଳଖିଆଟା।
ସକାଳେ ଦେଖିକି ଜଳିଖିଆ କଣ କରିବେ ଦେଖିକି।
ଆମର ଅ ଦହିବରା ଘୁଗୁନି ଇଟିଲି ବରା ଏସବୁ ହଉ ଵ ଅ
ଆମର ବି ଗୋଟେ କଣ ହବ ସ୍ପେଶାଲ। କହି
ସ୍ପେସିଆଲ। ସବୁ ତ ସ୍ପେଶିଆଲ।
ହଁ।
ହୁଁ। ଆଉ ସବୁ ତାହେଲେ ସଇଲା ଆଉ। ବିଜନେସ୍ ବି କିଛି ଗୋଟେ କର। ସେଟେଲ ହେଇଯା। ଲାଇବୁ କିଛି ଗୋଟେ କାମ କରିକି। ସବୁ ସଜଡାସଜୁଡି କାମ ଏ ସବୁ ଶିଖିଯା ଲାଇଫରେ ଗୋଟେ ସେଟଲ୍ ହେଇଯା। ତୁ ସବୁବେଳେ ଠିକ୍, ସବୁବେଳେ ଭଲ କଥା ହଉଛୁ ନା? କଥା ହେଇଶିଖିଛୁ ନା? ଲୋକମାନଙ୍କ ସହିତ କଲ କରିକି କଥା ହେଇପାରିବୁ ନା?
ହଁ।
ହଁ ସେ ସବୁର ବି ବିଜନେସ୍ ଅଛି। ସେସବୁ ବି ଯଦି ଚାହିଁବୁ କରିବୁ।
ଅଓ,
ହଁ। ହୁଁ, ସବୁଆଡେ ଟିକେଟିକେ ସବୁଆଡେ ମୁଣ୍ଡ ଖେଳଉଥା। ସବୁ କାମରେ ଟିକେଟିକେ ମୁଣ୍ଡ ପୁରଉଥା ସବୁଗୁରା ଟିକେ ଜାଣିଥା ସବୁଗୁରା ବୁଝିଥା କାଲ୍ କୁ
ତମ ଘରେ ଦୋଳି ଲାଗିଲାନ୍?
ବାବା ଡାକିବୁ ଯାଆନି। ଲୋ!
ହଁ।
ହେଲୋଓଁ!
ହଁ।
ଆଉ କଣ କହୁଚୁ?
ଆ ଦେଇ ରଜ
କାଲିତ ରଜ ଆଉ, ଫୁଣି ରଜ ତିନଦିନ ପୁରା ମଜା ଆଉ।
ହୁଁ।
ହଉ। ଆଉ ଆମ ଘରେ ବି ସବୁ ଡ୍ରେସ ଫ୍ରେସ୍ ଆସ୍ ସାଇଲାଣି। ଏ ଫୁଣି ସବୁ ଏନ୍ଜୟ ହବ। ହଉ ମଜା ମସ୍ତି କରିବେ। ଏ ମ୍ୟୁଜିକ ଚେୟାରେ ଯୋଉ ଉଁ ଅ ଚେୟାର ସାଥି ରେ ଖେଳ। ହବ, ଏଇସବୁ ହବ।
ଏସବୁ ଭଲ ଅଛୁ।
ହଁ ସମସ୍ତେ ଭଲ। ଭଲ, ସବୁ ଭଲ। ଏମିତି ଚାଲିଛି ଆଉ। ସେମତି ଚାଲଛି ଲାଇଫ୍। ହଉ, ହଉ ନହେଲେ ମୁଁ ରଖୁଛି। ଆମେ ପରେ କଥା ହବା ଆଉ। ନା ଆଉ କଣ କହିବୁ କି? ହ୍ୟାଲୋ!
କି ପାଲା
ହଉ, ହଉ ମୁଁ ରଖୁଛି। ତାହେଲେ।